ହାଲୋ।
ହଁ ହାଲୋ।
କଣ କରୁଥିଲେ?
ଏଇ ବୁଲୁଥିଲି ଆଉ
ଓ ହୋ ଖିଆପିଆ ସରିଲାଣି?
ହଁ, ଏଇ ଚାରିଟାରେ ଆଉ କେହି ଖାଇବ?
ଜଳଖିଆ ଫଳିକିୟା ନା ଏଇଟା କିଛି କରନା।
ଏମିତି ନାହିଁ ହେମତି ଆଉ ଜଳଖିଆ କଣ କରିବା?
ବ, ହୁଁ ଉ ନ ତ ଆସିକି ଚାରିଟାବେଳେ ଖାଇଥିଲି ଆଉ, ବର୍ଷା କେମିତି ହଉଛି ତମ ଆଡ଼େ?
ବର୍ଷା ତ ଏଇନିକା ଅବିକା ହଉଥିଲା କମିଛି ଆଉ।
ଓହଃ ପଢାପଢି ସଇଲାଣି?
କଁ କହିଲ?
ମୁଁ କହିଲି ପଢ଼ାପଢ଼ି ସଇଲାନି ନା, ପଢୁଛ ଏବେ?
ହଁ, ପଢୁଛି ପ୍ଲସ୍ ଥ୍ରୀ।
ଆଚ୍ଛା, ଆଚ୍ଛା। ଆଉ ରଜରେ କେମିତି କଣ? ଦେଇଥିଲା?
ଟିକେ ତମ ଭବିଷ୍ୟତ ଠିକ ସେ ଆସୁଛନ୍ତି ଟିକେ ଯୋର ସେ କହିବ?
ମୁଁ କହିଲି ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ?
ରଜରେ ତ ଏମିତି ଆଉ ଉଁ ଗଁ ଗାଁ ପାଖ ଗୋଟେ ସେଠି ଉତ୍ସବ ହୁଏ। ସେଇଠି ଯାଇଥିଲୁ ଆଁ?
ମୁଁ କହିଲି ରଜ ମହୋତ୍ସବ ପାଳନ କରୁଛନ୍ତି ଗାଁ, ରେ ନା?
ହଁ ଏଇଠି ମାନେ ଆହା, ଡାକନ୍ତି କିଛି ସେଲିବ୍ରେଟି ଟାଇପ ର ଆଉ ସେଠି ଫଙ୍କସନ ହୁଏ।
ସେଥିପାଇଁ ଅଧିକ ଲୋକ ହୁଅନ୍ତି ଆଉ।
ଆଉ ତମ ଗାଁ ପାଖରେ ଭଲ ପାର୍କ, ମନ୍ଦିର ଫନ୍ଦିର କଣ ଅଛି କି?
ହଁ, ଏତା ବହୁତ ଗୋଟେ ବଡ ପାର୍କ ହେଇଛି। ହେଲାନି ଦୁଇ ବର୍ଷ କି ତିନି ବର୍ଷ ହେଲାନି ଏବେ ଗୋଟେ ନୂଆ ପାର୍କ ହେଇଛି ଆଉ ଟାଉନ ରେ ଦି, ତିନିଟା ପାର୍କ ଅଛି ଆଉ।
ନଦୀ, ନଦୀ, ନଦୀ, ନାହିଁ ବୋଧେ ତମ ପଟେ।
ନା, ନା ଆମର ଏଠି ନ ଆମ ଟାଉନ ଏରିଆ ନଦୀ କାହିଁ ହବ। ଆମରସବୁ
ଆଉ ତମ ପଟେ ଭଲ ପିକନିକ ସ୍ପଟ ବୁଲାବୁଲି କରିବା ପାଇଁ ଜାଗା କଣ ଅଛି?
ବୁଲାବୁଲି କରିବା ପାଇଁ ତ ଯାହାବି ତମେ ମାନେ ବୋରିଙ୍ଗ ହବନି। ପାର୍କ, ଫାର୍କ ଅଛି ପାଖରେ ଖଟୁ ନଦୀ କିଛି ପାହାଡ, ଫାହାଡ଼, ଅଛି ଗାଁ ରେ ବୁଲିବା ପାଇଁ ଆଡ଼େ ମନା କରନ୍ତି ଆଉ,। ଆଉ ଯଦି ଆଉ କୋଉଠି ଯିବ ନଦୀ ଅଞ୍ଚ
ଆଉ ବନ୍ୟଜନ୍ତୁ ଥିବେବୋଲି ସେ ଯୋଗୁଁ ମନା କରୁଥିବେ ଆଉ।
ହଁ, ୟାଡେ ବି ବଡ଼, ବଡ, ପାହାଡ ନା ଗାଁରେ। ମାନେ, ଟାଉନ ପାଖରେ ଯୋଉ ଗାଁରା ସେଗୁରା ସେଇଠିରେ ଅଛି ଆଉ।
ଉଁ, ହୁଁ। ଆଉ, ଘରେ ସମସ୍ତଙ୍କ ଦେହପା ଭଲ ଅଛି ନା?
ଦେହପା ହଁ, ଠିକ ଅଛି।
ଆ ହା, ଆଗକୁ ଫିଉଚର୍ ରେ କଣ? କରିବାକୁ ଚାହୁଁଛ।
ଫ୍ୟୁଚରରେ, ତ ଆଗରୁ ଥିଲା ଟାର୍ଗେଟ ଥିଲା କି ଚାକିରି ବୋଲି ଦିନ ରାତି ଏକ, ଦୁଇ, ମାନେ କରିକି ପଢା ହଉଥିଲା। କିନ୍ତୁ, ଏବେ ଭାବୁଛୁ କି କିଛି ଅନଲାଇନ ସ୍କୁ ସ୍କୁବ କରିବୁ ଆଉ। ଅନ ଅନଲାଇନ ସ୍କୁବ ମାନେ ସୋସିଆଲ ମିଡିଆରେ ଯାହା ଛାଡିକି ଏ ବିଜନେସ ଫିଜନେସ୍ କରାହବ।
ସୁବିଧା ହବ ସେଇଟା କର ଆଉ।
ହୁଁ ଆଉ ତମେ କଣ କରୁଛ ଏଇନେ?
ମୋର ପଢ଼ା ସାରିଲାଣି ଏବେ ଆମେ ଗୋଟେ ଅଛୁ କମ୍ପାନୀରେ ଆଉ।
ହୁଁ।
ବାହା ହେଇ ସାରିଲଣି?
ହୁଁ ବାହା ହେଲିଣି।
ଆ ହ। ହଉ ପରିବାର ତ ଏମିତି ଆଉ।
ହୁଁ।
ବାହାହେଇ ସାରିଲେ ତ ଯାହେଲେ କାମ ନ କଲେ ହବ କି?
ତା ବିଲ ଆଡେ ତଳି ଫଳି ପକା ପକି ସାଇଲାଣି ନା ନା ସରିନି ତମର?
ତଳି ଇ ଆମର ତ ବିଲ ନାଇଁ ଆମ ବିଲ ଛି ସେରା ସବୁ ଭାଗକୁ କରୁଛନ୍ତି।
ଆଚ୍ଛା ଧାନ ଚାଷ କରୁନ ନା?
ନା ମ ଅଜାଘର ଆମର ଆମ ଅଜା ଘର କରୁଛନ୍ତି ମୋ କ ବାହାର କରୁଛନ୍ତି, କିନ୍ତୁ ଆମ ଘର କରୁନୁ ଆଉ
ଆଉ ତମପଟେ କଣ ଦୁର୍ଗା ପୂଜା, ଗଣେଶ ପୂଜା କୁହନ୍ତୁ
ହଁ, ଏଠି ଆମର ଯୋଉ ଦଶହରା ହୁଏ
ସେଇ ଦଶହରାରେ କିଛି ବହୁତ ଗୁଡେ ଇଁ କିଏ ଦୁର୍ଗା କରୁଛି? କିଏ ହନୁମାନ କରୁଛି? କିଏ ଶିବ କରଛନ୍ତି? ଅନେକ ଗୁଡେ
ଆଛା, ଆଛା, କିନ୍ତୁ ଦୁର୍ଗା ମୂର୍ତ୍ତି ଗୋ ଗୋଟେ କରିକି ବୁଲଉ ଥିବେ ଆଉ, ନାଇ କି?
ହଁ, ଏଟା ଯଉ ହଁ, ଆମର ଏଠି ବହୁତ ବଡ ଧୁମଧାମ ରେ ହୁଏ, ବହୁତ ବଡ
କଣ?
ମୁଁ କହିଲି ଦୂର୍ଗା ପୂଜା ଦଶହରା ହୁଏ, ତମର ବ ବଡ ଯାତ୍ରା ସେପଟେ କରନ୍ତି?
ନାଇଁ ନାଇଁ ବଳଦ ଯାତ୍ରା ନାଇଁ, ଆମର ଏ ବଳଦ ଯାତ୍ରା ତ, ଏଠି କରା ହୁଏ ଯୋଉ କଣ ତ, କୋଉଠି କହିଲ -ବଡ ଯ ବଡ ଗାଁ
ବଡ଼
ଆମର ଏଠି ବ ବଲଦ ଯାତ୍ରା ନାହିଁ
ଆମର ଏଠି ଖାଲି ପୂଜା ଜ ଜାଣ, ଆଜି ପୂଜା ହେଲା ସେ ପାଞ୍ଚ ଦିନ ହେଲା କି, ସାତ ଦିନ ହେଲା ଦି ବୁଲିବେ। ସେଇ ଯୋଉ ପୂଜା ସଇଲା ପରେ ଲାଷ୍ଟ ଦିନ ଦଶରା ଟାଇପ ର ଯେମିତି ରାବଣ ପୋଡି ହୁଏନି?
ହଁ ହଁ। ହଁ, ହୋ ଆଉ ଗଣେଶ ପୂଜା କେମିତି କଣ ପାଳନ କରନ୍ତି?
ଗଣେଶ ପୂଜା ବି ସେଇ ଦଶ ଟାଇପର ଏବେ, ଆଗରୁ ଏମତି ହଉନଥିଲା। ଏବେ ଦି ତିନି ବର୍ଷ ହେଲାନି, ସେଇ ଗଣେଶ ପୂଜା ଟା ବି ହିନ୍ ତି ଧୁମଧାମ ରେ କରୁଛନ୍ତି ବହୁତ। ଦଶହରା ଟାଇପର କରୁଛନ୍ତି, ବହୁତ ଲୋକ
ଉଁ ହୁଁ
ଆଉ ଗଣେଶ ପୂଜା? ତମେ କରୁନ କି ଗଣେଶ ପୂଜା? ଏବେ ପା ଆସୁଛି?
ଆମର ଗଣେଶ ପୂଜା କଣନୁଁ, ଆମର ଏପଟେ କାର୍ତ୍ତିକେଶ୍ଵର ପୂଜା କରୁଛୁ।
ହଁ ହଁ।
ଗଣେଶ ପୂଜା ତାଙ୍କ ଗାଁରେ ହଉଛି, ଗାଁରେ ହଉଛି ଯେ ଟିକେ ଏତେ କାକଚ କଣ କରୁନାହାନ୍ତି, ଆମର କାର୍ତ୍ତିକେଶ୍ଵର ପୂଜାଟା ପାଞ୍ଚ ଦିନ ଆଗ ପଞ୍ଚୁକ ଅମାବାସ୍ୟା କରୁସନ୍ତି।
ହଁ କାର୍ତ୍ତିକେଶ୍ଵର ପୂଜାଟା ସବୁଆଡେ କରୁଛନ୍ତି। ହେଇନାଟା ଅ କାର୍ତ୍ତିକେଶ୍ଵର ଆଉ ବି ବିଶ୍ୱକର୍ମା, ଏଇ ପୂଜାର ସବୁଆଡେ କରୁଛନ୍ତି ଆଉ
ପୂଜା ଟା କଣ କି କାର୍ତ୍ତିକେଶ୍ଵର ପୂଜା ଟା ଆମ ଗାଁରେ ତି ପାଞ୍ଚ ଦିନିଆଙ୍କ ଆମର ଆସନମା ହୁଏ। ରାଷ ପଳା ହଉଛି ତିନି ଦିନି, ରାସ ପଳା ହଉଛି ଦି ଦିନ ବଡ ଅପେରା ଯାତ୍ରା ପାର୍ଟି ଆସି କି ନାଚ କରାହଉଛି। ଆଉ କାର୍ତ୍ତିସର ପୂଜାରେ ଆମର ପାଞ୍ଚ ଦିନିଆଙ୍କ ବି ସବୁ ସବୁ ସାାହିରେ ଆମର ଏପଟେ ନଅଟା, ତେରଟା ମେଢ ତେର ଟାଙ୍କ ମେଢରେ ତଥାପି ଜଣକା ଦଉଛନ୍ତି, କିଏ ଦି ଦିନେ ଦଉଛି, କିଏ ଦିନେ ଦଉଛି, ଏମତି ଅନ୍ନ ଛତ୍ର ଖୋଲୁଛନ୍ତି ଆଉ।
ଉଁ ହୁଁ
ଆ ମେଢ ଗୋଟାକେ ମେଢ ଗୋଟ୍ ଟା ତ ଖର୍ଚ୍ଚ ହଉଛି ମିନିମମ୍ ଗୋଟେ ଗୋଟେ ମେଢରେ ତିନି ଲକ୍ଷ, ଚାରି ଲକ୍ଷ ଲେଖେ ଖର୍ଚ୍ଚ ହେଇ ଯାଉଛି। ଆଉ ଭସାଣିଟା ମିଶେଇଲେ, ଏମତି ଚାରି ଲକ୍ଷ ପାଞ୍ଚ ଲକ୍ଷ ନେଖେ ଗୋଟେ ଗୋଟେ ମେଢରେ ଯାଉଛି।
ହୁଁ, ହୁଁ, ଯିବ ଯାହେଲେ ତା
ରାତି ପାଇଲେ ତାଙ୍କର ରାତି ପାଇ ଯାଉଛି ବା ଉଁ
ଯାହାହେଲେ, କରୁଛନ୍ତି ଯଦି ଭଲସେ କରୁଛନ୍ତି ଭଲ
ସୁନା ଗଣା ସେମିତି କିଛି ଲଗାଲୁଗି ନା ଆମର ସୁନା ଗଣା ଉପରେ ଏମିତି କିଛି ନାହିଁ, ଆମର ଡେକୋରେସନଟା ଆଉ ଭସାଣିଟା, ଖାଇବାଟା, ଏମିତି ମିଶିମିଶାକି ଚାରି ପାଞ୍ଚ ଲକ୍ଷ ଖର୍ଚ୍ଚ ଯାଉଛି। ମେମ୍ବର ସବୁ ସାର ମେମ୍ବର ଅଛନ୍ତି ଚାଳିଶ ପଚାଶ ମେମ୍ବର ଅଛନ୍ତି, କୋଡିଏ କୋଡିଏ ଦ ତିରିଶି ଅଛନ୍ତି, ଏମିତି ଆଉ
ହ୍ୱାଟ୍ସଆପ୍ ଗ୍ରୁପରୁ ଗୋଟେ ପିଲାଟେ ର ଏଟା ସରିଯାଉ, ହ୍ବାଟ୍ସଆପ୍ ଗ୍ରୁପ ପିଲାଟେ ହଁ ଆଉ ତମେ ଏଠି ଯାତ୍ରା ମାନେ ସେ କେମିତି ହଉଛିମ, ଯାତ୍ରା ହଉଛି କି? ପାଳନ କରୁଛ ଯାତ୍ରା
ହୁଁ ଯାତ୍ରା ହଉଛି, ଦି ଦୁଇ ଦିନ ଯାତ୍ରା ହଉଛି।
ଉଁ ହୁଁ ଯାତରା କରୁଚ ତାହେଲେ, ଆଉ ତମେ ଚା ନାହିଁ ଯାତ୍ରା ପାଇଁ ପର୍ବପର୍ବାଣି ଜାସ ନାହିଁ ଘରକୁ ନା ତମେ ଘରେ ପ୍ଲାଣ୍ଟରେ ଅ ଛ ମାନେ ବାହାରେ କିଛି ଯାଇକି କାମ କରୁଛୁ।
ଯା ଯାଉ
ଓ, ମାନେ ଏ ଗାଁ ପାଖର କମ୍ପାନିଟା ହଉ ନା?
ଗାଁ ଠୁ କୋଡ଼ିଏ ତିରିଶ କିଲୋମିଟର।
ଉଁ ହୁଁ।
ଆ ତ ସକାଳୁ ଘଣ୍ଟା ଟେ ଲାଗୁଚି, ଯିବାଟା ଘଣ୍ଟା ଟେ ଆସିବା ଟା ଘଣ୍ଟା ବାଇକରେ
ଓହୋ, ଏ କଡେ ବାଇପାସ ରେ ମୁଁ ଅଛି ସବୁ ଗାଡିରେ ଟିକେ ଶୁଭୁଛି ଗା ସାଉଣ୍ଡ ଗୁରା ଆଉ।
କାହାର?
ମୋ ଗାଡି ସାଉଣ୍ଡ ଶୁଭା ଯାଉଛି କି?
ନାଇଁ ଆଉ ଶୁଭୁନି, ଏବେ ଗାଡ଼ି ସାଉଣ୍ଡ ଟା ଗୋଟେ ଗାଡି ଟେ ଗଲା ନା କଣ, ସେଇଟା ଶୁଭୁଥିଲା।
ଓହୋ, ହଉ ଆଉ ଆଉ ରଜ ତମେ କେମିତି କାଟିଲ?
ଆଁ
ତମେ ରଜ କେମତି କାଟିଲ?
ଆଉ ରଜରେ ତ ଯାଇଥିଲୁ, ବୁଲାବୁଲି ବୁଲାବୁଲି ଯାଇଥିଲୁ, ବିରଜା ଯାଇଥିଲୁ, ବିରଜା ଆଡ଼େ ଗୋଟେ ବିରଜା ଯାଇଥିଲୁ, ରଜରେ ଆମ ଗାଁ ରେ ଦି ଦିନି ମହୋତ୍ସବ ପାଳନ କଲେ। ଦଣ୍ଡ ଯାତ୍ରା ଦୁ ଦିନ ହେଲା, ବାଦ ଦଣ୍ଡ। ଆ-ଆଉ ସ ସଂକ୍ରାନ୍ତି ହେଲା, ଲାଷ୍ଟ ରଜ ଦିନ ହେଲା ଫାର୍ଷ୍ଟ ର ରଜ ଦିନ ଯାଇଥିଲୁ ବିରଜା ଆଡେ ବିରଜା ଯାଇକି ଠାକୁର ଦର୍ଶନ କରିକି ଆସିଥିଲୁ।
ହୁଁ ହୁଁ। ଏ ଯୋଉ ଦଶ ମିନିଟ୍ ହେଇଗଲା ମୁଁ ରଖୁଛି ତାହେଲେ।
ହୁଁ କଣ କହିଲେ?